ହ୍ୟାଲୋ!
ହ୍ୟାଲୋ!
ହଁ, ଶୁବୁଛି?
ଭଏସ୍ ଶୁଣାଆଉସ୍ ତ?
ହଁ, ହଁ, ହଁ, ହଁ,
ହୁଁ।
ହୁଁ, ହୁଁ, ହୁଁ, ଆଉ କଣ ଚାଲିଛି? କଣ କରୁଛ?
ଏଇ ବସ୍ଚି।
ଖାଇଆ ପିଆ
ତମେ?
ହଁ, ମୁଁ ବି ଏଇ ବସ୍ଚି, ବାହାରେ ଥିଲି ବର୍ଷା ହଉଥିଲା। ହେବି ବର୍ଷ
ବ୍ଲୁଟୁଥ୍ କି ଇୟର ଫୋନ୍ ଲଗେଇକି କଥା ହଉଛନ୍ତି କି?
ନାଇଁ, ନାଇଁ, ନାଇଁ,
କଥା ବହୁତ ସ୍ଲୋ ଶୁଭୁଛ୍ ତ ସେଇ, ହଁ।
ଏଠି ବର୍ଷା ହଉଛି। ଏଠି ନେଟୱାର୍କ ଇସୁ ହଉସି। ଆଉ, ଆଉ, ତମ ସେଆଡେ ବର୍ଷା ହଉଛି ନା?
ହଁ, ଏବେ ହିଁଟ-ଅ-ଅ ଜୋର ସେ ହେଲା। ସୁଭା
ଷ୍ଟାର୍ଟ ହେଲା। ସକାଳୁ ହଉନଥିଲା।
ହଁ, ସକାଳୁ ବି ହଉଥିଲା। ଏବେ କିନ୍ତୁ, ବହୁତ ଜୋରରେ ହଉଛି।
ଏ ହଁ। ଆଉ, ଖାଇଆ ପିଆ ହେଇନି? ଏପଟେ ବେଶୀ ହଁ, ପୁରା ହୋଲ୍ ଡେ। ପୁରା ଟୋଟାଲ୍ ଦିନ ସାରା ହଉଛି ବର୍ଷା।
ହୁଁ, ହୁଁ। ଆଉ କଣ ଖାଇଥିଲେ ଦିନରେ?
ସକାଳେ ଆମର ହେଇଥିଲା ଏଇ କୋବି ଓ କୋବି ତରକାରୀ ଆଳୁ ଭର୍ତା, ଡାଲି, ଭାତ ହଁ, ଏମିତିଆ ହେଇଥିଲା। ନା, ଆଉ ତମର?
ଆମର ଭାତ, ଡାଲି, ଅଣ୍ଡା ଭୁଜିଆ ଆଉ ଦହି ତରକାରୀ, ଆଉ ସାଲାଟ୍।
ଦହି ତରକାରୀ ଟା କଣ?
ଦହି ତରକାରୀ ଯୋଉ, ଦହି କାଞ୍ଜି ହୁଏ ଯେ।
ହଁ, ଦହିରେ କଣ କାଞ୍ଜି ହୁଏ? କାଞ୍ଜି ତ ହୁଏ ଏଥିରେ, ତୋରାଣୀରେ।
ନା, ନା, ଦହି କାଞ୍ଜି ଗୋଟେ ଅଛି।
କଣ ତା ରେସିପି କଣ କଇଲ?
କୁହନ୍ତି, ସେଟାଉ
ହଁ, ଦହି କଡି ତ ମୁଁ ଜାଣିଛି।
ହଁ, ସେଇ ସେଇଟାକୁ ହିଁ, କୁହନ୍ତି ଦହିକାଞ୍ଜି।
ଅହ ଅହ।
ହୁଁ।
ଆଉ ରାତିରେ କଣ ବନୁଛି? ଆଜି ନନ୍ ବେ ନାହିଁ?
ରାତ୍ ନନ୍ ବେଜ୍ ଅଣ୍ଡା ଭୁଜିଆ, ଅଣ୍ଡା -ଆ।
ରାତ୍ ରେ ଅଣ୍ଡା ଭୁଜିଆ। ଆଉ ଇଭିନିଙ୍ଗ୍ କୁଆଡେ ସନ୍ଧ୍ୟାବେଳେ?
ଇଭିନିଂ ରେ କ୍ଲାସ କରୁଥିଲି।
କଉ କ୍ଲାସ୍ ଚାଲଛି?
ବି ଏଡ଼୍ କ୍ଲାସ୍।
ଅନଲାଇନ୍ ହେଉଛି?
ହଁ ଏଣ୍ଟ୍ରାନ୍ସି ଦେବି ଆର ବର୍ଷକୁ ସେଇ ଲାଗି।
ଓ ହୋ, ତେଣୁ
ପିଜି ପିଜି, ପିଜି ତ କରିବି ପିଜି କଲା ପରେ ବି ଏଡ୍ ଯୋଉ କରିବି ତା ପାଇଁ ଏବେଠୁ ନ ପଢିଲେ ପାଇବେନି ନା ସେ ଉ-ଉ-ଉ ହୁଁ। ତା ଭିତରେ ବି ମୁଁ ଗାଳି ଶୁଣୁଛି ପାଠ ପଢୁନି ପାଠ ପଢୁନି ବୋଲି। ତା ଭିତରେ ବି ମତେ ଘର ଲୋକ କହୁଛନ୍ତି ଯାହା ବାହାରୁଛି ତୁ ପକା। କଣ?
ତାହାଲେ ଭଲସେ ପଢ଼ ପାଠ ହେ ହେ।
ହଁ ମୋର ପ୍ଲସ ଟୁ ପରେ ମୁଁ ସି ସିଟି ଦେଇଥିଲି ମୋର ସିଟି ହେଇଯାଇଥିଲା ବାକି ମୁଁ ମାଇଣ୍ଡ ୱାଶ ମାନେ ହେଇଗଲା କି ନା ସିଟି କରନା ଭଲ ନୁହଁ। ପ୍ଲସ ଥ୍ରୀ କର କି ସିଟି କରିକି କିଛି ଲାଭ ନାହିଁ ତ
ଏଇଲା ନାଁ କେମି
ସାଙ୍ଗମାନେ, ସାଙ୍ଗମାନେ। ସେ ତ ମୁଁ ସେତେବେଳେ ଏତେ ମେଚୋର ନଥିଲି ନା ତ ମୁଁ ମାନେ କିଛି ବି କଥାରେ ଭାସିଯାଏ ମୁଁ ମେଚୋର ନଥିଲି। ତ ମୁଁ ବି କହିଲି ହଁ ଠିକ ଅଛି ମୋର ତ ଭଲ କଲେଜ ରୁ ବି ଆସିଛି ପ୍ଲସ ଥ୍ରୀ। ତ ମୁଁ କଣ ପାଇଁ କରିବି ସିଟି କରିକି କିଛି ଲାଭ ନାହିଁ ମୁଁ ପୁଣି ସିଟି କରି ସାରିକି ଯଦି ଆସିବି ପ୍ଲସ ଥ୍ରୀ କୁ ସେତେବେଳେ ମତେ ମାନେ ଟିକେ ଅଲଗା ଫିଲ୍ ହବ କି ସମସ୍ତେ ମୋଠୁ ଜୁନିୟର ଥିବେ ତ ଏତେ ଏକ୍ସପ୍ଲାନେସନ ଦେବି କି ନା ମୁଁ ସିଟି କରିକି ଆସିଛି ମ ସେତବେଳେ ଟିକେ ଓକଡ଼୍ ଫିଲ୍ ହବ। କିନ୍ତୁ ମୁଁ ଆଗେ ପ୍ଲସ୍ ଥ୍ରୀ କରିଦଉଛି ତାପରେ ମ ତେ ଏବେ ଘରେ କହୁଛନ୍ତି ମୁଁ ତ ଏବେ ପିଜି କ୍ଲିୟର କରିଛି।
ପ୍ଲସ ଥ୍ରୀ ଟା ଗୋଟେ ବେନିଫିଟ ଯେ ତମେ ସବୁ ଫର୍ମ ପକେଇ ପାରିବ। ପ୍ଲସ୍ ଥ୍ରୀ କରିଥିଲେ ନାଇ ସବୁ ପ୍ରାଏ ଫର୍ରେ ସବୁ ସବୁ ଫର୍ମ ଫର୍ମେଉ ମାଗୁ ତମେ ଗ୍ରାଜୁଏସନ କରିଥିବା ଦରକାର।
ହଁ ହଁ।
ସେଇଟା ଗୋଟେ ପ୍ଲସ୍ ପଏଣ୍ଟ।
ହୁଁ ଗ୍ରାଜୁଏସନ ସାର୍ଟିଫିକେଟ ଆମ ପାଖରେ ରହିବା ନିହାତି ଜରୁ
ନିହାତି ଦରକାର କାରଣ ସବୁଥିରେ ମାଗୁଚି। ଗ୍ରାଜୁଏସନ୍ ସବୁଥିରେ ଆଉ ଗୋଟେ କଥା ଗ୍ରାଜୁଏସନ୍ ସହିତ ବି ତମେମାନେ କିଛି କରିପାରିବ ଏକ୍ସଟ୍ରା-ଆ-ଆ-ଆ ପାଇଁ। ନା ଗ୍ରାଜୁଏସନ ଏମିତି ବି କିଛି ପଢ଼ାପଢ଼ି ହିଁ ନାହିଁ ଖାଲି ନାଁ ଆକୁ ଗ୍ରାଜୁଏସନ। ଆ-ଆ ଏଇଆ ଆଉ।
ସେୟା ଆଉ।
ଆଉ ତମ ସେପଟେ ଏ ଚାଷ ଫାସ ହେଉଛି ନା ନାଇଁ?
ଚାଷ ହଁ ହୁଏ।
ତମର କଣ ସିଟି ଏରିଆ ନା ଗାଁ ଟାଇପର ଏରିଆ।
ନାଇଁ ଗାଁ ଗାଁ, ଗାଁ ରେ ଘର ଆମର।
ପୁରା ଗାଁ ଭିତରେ।
ହଁ ଗାଁ ଭିତରେ।
ଓହୋ ନାଇ ଇ ତମର କିଛି ବିଲ ଫିଲ ଅଛି ନା ନା ନାଇଁ?
ସବୁ ହଁ ଜମି ଫମି ସବୁ ଅଛି ବାକି ଆମର ଚାଷ କରନ୍ତିନି କିଏ।
ଆଉ ତାହେଲେ ମାନେ ସେଇଟା କଣ ଛାଡ଼ି ଦେଇଛନ୍ତି ଭଡା ଦେଇଦେଇଛନ୍ତି? ନା ଅଲଗା ଲୋକ ଯ
ସେଟା ଯୋଉ ଲୋକମାନଙ୍କୁ ଦେଇ ଦିଅନ୍ତିନି ଲୋକମାନେ ଯିଏ କରନ୍ତିନି ଇ ସେମାନେ ହଁ ହଁ ହଁ।
ଓହୋ, ତମର କେହି କରନ୍ତିନି?
ନା।
ଚାଷଟାରେ ଆକ୍ଚୁଆଲି ଆଗକୁ ବହୁତ ଅଛି ମାନେ ଫ୍ୟୁଚର୍ ଅଛି ବହୁତ। କାହିଁକିନା ଲୋକ ବହୁତ ଲୋକଙ୍କ ସଂଖ୍ୟା କମୁଚି। ଏ ଚାଷ ଉପରେ। ଯଦି ଯିଏ କରିବ ବି ଭଲ ସେ ଆଉ ଗୋଟେ କଥା ଲୋକ ସେତିକି ଦେଉନାହାନ୍ତି ରେଶ୍ ଫଟୋ ଦେଉନାହାନ୍ତି କିନ୍ତୁ ସବୁ ଚାଷ କରୁଛନ୍ତି।
ହଁ।
ନଅଡେ ଏଇନା ଚାଷଟା ଆମର କହିବାକୁ ଗଲେ ଇଣ୍ଡିଆରେ ଗୋଟେ ଗୋଟେ ପ୍ରକାର ମାନେ କଣ କହିଲୁ ପ୍ରଧାନ ଜିନିଷ।
ହୁଁ ହୁଁ ପ୍ରଧାନ ବୃତ୍ତି ବି।
ପ୍ରଧାନବୃତ୍ତି ବି। ଉଁ ବହୁତ ଲୋକ ଆମ ଏଇ ମାନେ ନର୍ମାଲ ଜିନିଷ ଉପରେ ନିର୍ଭର। ବହୁତ ନିର୍ଭର। ଇଣ୍ଡିଆରେ ତାଙ୍କର ମେନ୍ ଖାଇବା ଟା ହେଉଚି ଖରାବେଳ ଟା ହଉଚି ଚାଉଳ ମାନେ ଭାତ ଖାଇବା।
ହୁଁ।
ଚାଷ ଉପରେ ଜା ଆଗୁ
ଲୋକମାନେ ଏବେ କମିଗଲାଣି ଆଉ କେହି ବି ଚାଷ ବାସ କରୁନାହାନ୍ତି।
ସେୟା ବା କିନ୍ତୁ ଏଇଟାର ଭାଲ୍ୟୁ ଆଗକୁ ବଢିବ ବହୁତ ବଢିବ। ଆ ଲୋକ ଯେତେ କମିବେ ସେ ସେଇଟାକୁ ଯଦି
ଏବେ ଚାଷ ଜମି ବି କାହିଁ ସବୁ ତ ବିକ୍ରି ମାନେ ଚାଷ ଜମି ଉପରେ ଘର।
ଯା ରହିବ ଗାଁ ରେ ରହିବ ଆଉ କାଇଁନା ଗାଁ
ହଁ ଯାହା ରହିବ ଟିକେ ଗାଁରେ ବି ଏବେ ଆଉ ନାହିଁ ମାନେ ଗାଁରେ ବି ଲୋକମାନେ ମାନେ ଗାଁ ଭିତରେ ବି ରହିବାକୁ ପସନ୍ଦ କରୁନାହାନ୍ତି ରୋଡ ସାଇଡ କୁ ଉଠିକି ପଳାଉଛନ୍ତି।
ସେଇଟା ହଉଛି କଥା କାହିଁକି ନା ଲୋକ ଖୋଜୁଛନ୍ତି ଯୋଉଠି ସବୁ କିଛି ସୁବିଧା ମିଳିବ। ଆଉ ଗୋଟେ କଥା ଗାଆଁ ଟା ଗାଆଁ ର ସେତେବେଳେ ଯେତେ ବେଳେ କିଛି ଜନବସତି ସେଠୀ ହବନି ନାଇ କି? ସହର ପରେ ଯଦି କମ୍ପି କମ୍ପାନି ଖୋଲିବା ସେଠୀ ଲୋ କ ସଂଖ୍ୟା ବେଶି ହେବ।
କାମ କରିବେ ହଁ।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
ଆମର ବି ମାନେ ଅଁ ମୋ ଭାଇ ମାନଙ୍କର ବି ଏଜ ହେଇଗଲା ନା ମ୍ୟାରେଜ ପାଇଁ। ତ ସେମାନେ କହିଲେ କି ଉଁ ବାପ ତା ବାପା କହିଲେ କି ଆମେ ରୋଡ ସାଇଡରେ ଘର କରିବା ଗାଁ ରେ ଯାହା ଘର ଅଛି ଅଛି। ସେଇଡୁ ମୋ ମା ହିରିକା କହିଲ କି ନା ନା ଏ ଏଠି ତ ଘର ଅଛି ଉପର ମାନେ ଉପର ଫ୍ଲୋର ବନାଓ ଆଉ କଣ ପାଇଁ ଯାଇକି ସେଠି ବାହାରେ ବନେଇବ? ସମସ୍ତେ ଯାଆନ୍ତୁ ଆମେ ଏଇଠି ରହିବା ଗାଁରେଆମକୁ ଭଲ ଲାଗୁଛି। ତ ଆମର ଉପର ଘର କମ୍ପ୍ଲିଟ କରିବି ଏଇଠି ସମସ୍ତେ ଅଛନ୍ତି। ଗଲେନି କେହି?
ହଁ ଗାଁର ପରିବେଶଟା ବହୁତ ଭଲ ନାଁ ଶୁଦ୍ଧ ପୁରା।
ନା ନା ଆଉ ସେ ଏତେ ବି ଶୁଦ୍ଧ ନୁହଁ।
ହିଁ ହିଁ। ତଥାପି ଏହି ସହର ଶାନ୍ତି ଥିବ। କିନ୍ତୁ ଶାନ୍ତି ହେଲେ କଣ ହବ କିନ୍ତୁ ଲୋକ ଉରା ଆଗ ଗାଆଁ ଲୋକ ରା ଅଲଗା ଥିଲେ ଏବେ କିନ୍ତୁ ଅଲଗା ହେଇଗଲେଣି। ହଁ ନାଇଁ ଆଗବେଳ ଟାଇମ ରେ ଲୋକଗୁରା ଟିକେ ଥିଲେ ସପୋର୍ଟ ଦେଇକି ମନେ ଇଏ ସିଏ। କରିବାକୁ ସବୁ ସାହାଯ୍ୟ ଫାଆଜ୍ୟ କରୁଥିଲେ। ବଟ୍ ଏବେକା ଟାଇମ ରେ ନାହାନ୍ତି। ଏବେ ସବୁ ଇ ହିଂସା ବାଦ ବହୁତ ଚାଲିଚି ଗାଆଁ ରେ।
ବହୁତ ବହୁତ ବହୁତ।
ବହୁତ ଚାଲିଚି ଏବେ? ତମେ କିଛି କରିବାକୁ ଚାହିଁବ କରେଇ ବିି ଦେବନି। ସିଏ ଇଏ କହିବ ସିଏ କହିବ। ତ ଏଇଭଳିଆ ସବୁ ଚାଲିଛି। ଆଗରେ କେହି କହିବେନି କିନ୍ତୁ ପଛରେ ସବୁ କହିବେ।
ହୁଁ ନାଇଁ ଗାଁରେ ଆଗରେ କହିଦିଅନ୍ତି। ହିଁ ହିଁ।
କଣ କହିଲେ?
ମୁଁ କହିଲି ଗାଁ ରେ ଆଗରେ ବି କହିଦିଅନ୍ତି ଲୋକମାନେ?
ହଁ ମେବି କଇଦିଅନ୍ତି ବି ସମସ୍ତେ ହଁ। ହଁ। ଏ ଆଗ ଗାଁ ଭଳିଆ ଏବେ ଆଉ ନାହିଁ। ଲୋକରା ବହୁତ ଚେଞ୍ଜ ହେଇଗଣି ବଦଳିଗଲେଣି। ହଁ କାହିଁକିନା ସମେତେ ସମସ୍ତେ ମୁଁ କହିନି କିଏ କାହାର ଉନ୍ନତି ଦେଖିପାରିବେନି। ଆଉ କଣ ହବ ସେଇଠି ଆଉ କଣ?
ହୁଁ।
ତମେ ମାନେ ଲୋକ ଭାବିବା କଥା ଯେ? ମୋର ଏତିକି ମୁଁ ଶକ୍ ଆଛା ମୁଁ ଏତିକି କରିଛି ଯିଏ ତମ ଆଗକୁ ଯାଉଚି। ଯାଉ ତାକୁ ଛାଡ଼ିବାକୁ ଦିଅନା। କି ସେ ସେଟା ଦେଖିପାରିବା ଦରକାର ନା ଆଉ। ସେ କହୁଚି ମୁଁ ବି ଯିବିନି ତମେ ବି ଯିବନିି। ହୁଁ ହୁଁ।
ଆଉ ରାତିିରେ କଣ ଖାଇବେ?
ଜଣା ନାହିଁ। ଆମର।
ହ ରୁଟି ଆଉ କଣ ତରକାରୀ ବୋଧେ ହବ ଆଉ।
ରୁଟି ଡା
ହଉ କଣ?
ରୁଟି ତ କମ୍ପଲସରୀ ଆମ ଏପଟ ଓଡିଶାରେ।
ହଁ।
ଆଗରୁ ଲୋକ ଭାତ ଖାଉଥିଲେ ଏବେ ଆଉ ଖାଉନାହାନ୍ତି।
ହୁଁ। କିନ୍ତୁ ମୋର ଗୋଟେ ସାନ ଭଉଣୀ ଅଛି। ସେ ସବୁବେଳେ ଭାତ ଖାଏ ରାତିରେ ଏବେ ବି।
ଖାଉଛି। ନା ଏ ରୁଟି ଅଭ୍ୟାସ ହେଇଗଲା ଭା ଭାତ ଖାଇବ ନା କାହିଁକି ନା। ଭାତ ଟା ଟିକେ ମାନେ ନିଦା ଖାଇବା ବହୁତ ଖାଇଲା ଭଳିଆ ଲାଗିବ। ରୁଟିଟା ହାଲକା ଖାଇବା ଆଉ। ଉଁ।
ମୁଁ କହିଲି ଖାଇବା କଥା ନୁହଁ ରାତିରେ।
ହଁ।
ମତେ ଏମିତିରେ ରୁଟି ବି ପସନ୍ଦ ନୁହଁ ବହୁତ କଷ୍ଟରେ ଖାଏ।
କଣ ମାନେ ଜମା ଖାଇବା କଥା ନୁହଁ ତମେ କହୁଛ।
ନା ନା ନା ନା ମୁଁ ଏତେ ବି ମାନେ ଡାଇଟ ଡାଏଟ ମେଣ୍ଟେନ କରେ। ମୁଁ କହିଲି ମତେ ରୁଟି ବି ଏତେ ପସନ୍ଦ ନୁହିଁ। କିନ୍ତୁ ଖାଇଦିଏ ଆଉ।
ତାହେଲେ କଣ ପସନ୍ଦ କଣ?
ମତେ ବହୁତ ଚଟପଟା ଖାଇବା ବହୁତ ପସନ୍ଦ। ନା ନା ଛତୁଆ ଗୁଣ୍ଡ ନୁହଁ।
ଟା
ସାରେ ଲିକ୍ସ।
ଚଟପଟା ହଉଚି ମୋମୋସ୍ ଚାଟ ଗୁପଚୁପ।
ହଁ ହଁ ହଁ ହଁ।
ଜାନ୍ତୁ
ହୁଁ। ଏବେ ବହୁତ କମି ଯାଇଛି ଆଗରୁ ବହୁତ ଖାଉଥିଲେ ବି ବହୁତ କମି ଯାଇଛି।
ସମସ୍ତେ ସମସ୍ତିଙ୍କି ଖରାପ କଲେ ହବ ଯୋଉଠି ଦେଖିବ
ହେ।
ତମକୁ ଭଲ ଲାଗେନି କି?
ଯୋଉଠି ଦେଖିବ ଗାଁ ଗଳିକନ୍ଧି ଯଉଠି ଦେଖିବ ନା ଭଲ ସେମିତି କେବେ କେବେ ଖାଇବ କିନ୍ତୁ ବହୁତ ଦେହ ପାଇଁ ଖରା ମଇଦାଟା ହଉଛି ମେନ କଥା ଦେହ ପାଇଁ ଖରାପ।
ହୁଁ।